ଲୋଁ। ହ୍ୟାଲୋ, ଆଜ୍ଞା କୁହନ୍ତୁ। କିଛି ନାହିଁ। ସେତେବେଳେ ତ ଟ୍ୟାକ୍ସ ପା କରିଛି ଆଉ। ସେତେବେଳୁ ଟାକ୍ସ ପୁର ପୁରା କରିୁଛି, ସେତେବେଳେୁ ଆ କଥା ହଉଛି ଆଉ କଣ କରିବି।
ଆଜ୍ଞା, ଆଉ ଆପଣ ତ ଯୋଉ କହୁ ଥିଲେ, ସାନ ଭଉଣୀ ଜଣ ଅଛନ୍ତି! ସିଏ କଣ କରନ୍ତି? ଅଷ୍ଟମ ଶ୍ରେଣୀ ପଢ଼ନ୍ତିି ବା।
ଆଜ୍ଞା।
ଆଜ୍ଞା, ଆପଣ ଏରିଆରେ ଆଦିବାସୀ ଲୋକ କିଏ ଅଛନ୍ତି କି? ବୁଲାବୁଲି କରିବେ। ଆଜ୍ଞା।
ଆଦିବାସୀ ଲୋକ!
ଆଜ୍ଞା, ଯୋଉ ଆଦିବାସୀ ଲୋକ ଜାଣିିନାହାଁନ୍ତି।
ହଁ, ମାନେ ଯୋଉ, ଆମ ଭାଷାଠୁ ତାଙ୍କ ଭାଷା ଟିକେ ଭିନ୍ନ ତ ସେଇ ଲୋକ
ଆଜ୍ଞା ଆଜ୍ଞା, ଏଠି ଅଲଗା ତା ତାଙ୍କ ଭାଷା।
ହଁ, ମାନେ ଆମ ଗାଁ ଠୁ ଗୋଟେ କିଲୋମିଟର କି ଜଙ୍ଗ ଜଙ୍ଗଲ ଅଛି। ଆମ ଗାଁ ଜଙ୍ଗଲ ସେ ଜଙ୍ଗଲ ଟା ପାର ହେଲେ, ସେ ସେମାନେ ଅଛନ୍ତି ଆଉ। କ ପାଇଁ କି?
ଯଉ ଯାଇଛନ୍ତି ବୁଲିତ ତ, ସେମା ସିଆଡେ।
ବୁଲ୍ ବୁଲି ଯାଇନି, ସେଇଟା ଆମ ବିଲ ମାନେ ଯାଇଛି, ଆମ ସେଠି ବିଲ ଅଛି ନା। ଟ ବାପା ଏବେ ମାନେ। ହଁ, ମାନେ ଏଇଟା ପାଖରେ ନା! ତ ଯେ ସେଟା ଯାଜପୁର ଡିସ୍ ଟିକ୍ ରେ ଯାଉଛି ତ ସେଠ୍ କେହି ବାପା, ମାନେ ନୂଆ କିଣା ହେଇଛନ୍ତି, ଏଇ ଚାରିପାଞ୍ଚ ବର୍ଷ ହେଲା, ମାନେ ସେଇଟା କିଣା ହେଇଛି, ବାପା ମାନେ ବୁଲେଇ ନିଅନ୍ତି ଆମ ବିଲ ଆଡେ। ମାନେ ଭାଇ ନାହିଁ ନା ତ, ବାପା ଆସିକି କହିଦିଅନ୍ତି, ଆସ ଦେଖିଥା ବିଲଟା ମାନେ ଆଗକୁ କାମରେ ଆସିବ।
ଆପଣଙ୍କ ଭାଇ କଉଠି ଅଛନ୍ତି?
ଭାଇଁ ନାହାଁନ୍ତି। ମାନେ, ଆମେ ତିନି ଭଉଣୀ।
ତିନି ଭଉଣୀ।
ହଁ, ମାନେ ମତେ ଆମ ଘରେ ମତେ ପୁଅ ହିସାବରେ ଦେଖନ୍ତି। ମାନେ ମତେ ଝିଅ କୁହନ୍ତିନି, ମୁଁ ଭାବନ୍ତି ପୁଅ ହିଁ। ପୁଅ ହିଁ, ମାନେ ପୁଅ ଭଳିଆ ଦେଖନ୍ତି। ମୋ ବଡବାପା ଯିଏ, ମତେ ଡାକନ୍ତି ହିରୋ ଡାକନ୍ତି।
ହିରୋ ଡାକନ୍ତି।
ହଁ, କାରଣ ମୋର ସବୁ ପୁଆପିଲା ହିଁ ଗୁଣ।
ଆଜ୍ଞା।
ମୁଁ ମାନେ ବାଇକ୍ ଚଲାଏ। ଆଉ ହଉଚି ସ୍କୁଟି, ମାନେ ଛୋଟବେଳୁ ହେଇଥିଲି ମାନେ ସବୁ ହଁ।
ଆଚ୍ଛା।
ମୋ ସବୁ ମୋ ସବୁ ପୁଅ ଭଳିଆ କାମ। ତମ ବାପାଙ୍କ ସହିତ ବି ମାନେ ଯେତେବେଳେ ମାନେ ଯାହାବି କାମ ପଡେ ମୋ ବାପାଙ୍କ ସହିତ ମୁଁ କରେ।
ଆଜ୍ଞା। ନା ମୁଁ ଏଇ ଦି ତିନି ଦିନ ହବ ବୁଲତା ଯାଇଥିଲି ସେଇ ଏରିଆଡେ। ରିଡେ ତାଙ୍କ ଆଡେ ଗୋଟେ ମକର ରୁହନ୍ତି ଶୁଣିଛନ୍ତି?
ଆଜ୍ଞା।
ଏ ତାଙ୍କ ଆଡେ ଗୋଟେ ମକର ହୁଏ ଶୁଣିଛନ୍ତି କେବେ?
ମକର ମାନେ?
ଆଜ୍ଞା ଆମର ଯେମିତି ପା ପୂଜା ଲକ୍ଷ୍ମୀ ପୂଜା ତାଙ୍କ ଆଡେ ସେମିତି ମକର ଗୋଟେ ପାଳନ କରନ୍ତି ପୁରା
କି ଜଣେ କରିଥିବେ ମୁଁ ଜାଣିନି।
ଯେତିକି ସବୁ ମାନେ ତାଙ୍କ ଭାଇ ଯିଏ ବାହାରେ ଫାହାରେ ଅଛନ୍ତି, ବାହାରେ ଯ ଏକକିରି କରିଛନ୍ତି, ସେଇଦିନ ସବୁ ଏକାଠି ହେବେ।
ମାନେ ଆପଣ କ ଆପଣ କହୁଚନ୍ତି ଢେ ମାନେ ଓ ଅଶୋକଝୋର କଥା କହୁଛନ୍ତି କି ଆପଣ?
ନା ନା ମାନେ ମୁଁ ଏଇ ଦି ତିନି ଦିନ ହେଲା ବୁଲୁଥିଲି।
ମାନେ କୋଉଠିକ କି ମାନେ ସେ ଦିଷ୍ଟିକିଟ ଯୋଉ ଗାଁ ନାଁ ଟା ତଥାପି
ଏ ଯୋଉ ମୟୂରଭଞ୍ଜ। ଶୁଣିଛନ୍ତି ସେ ମୟୂରଭଞ୍ଜାଟା ଯାଇଥିଲୁ ବୁଲେ
ଆପଣ ମୟୂରଭଞ୍ଜ ଶୁଣନ୍ତୁ ଆପଣ ମୟୂରଭଞ୍ଜୁର ସିଆଡେ କୁ ଢେଙ୍କାନାଳ ଛୁଆ।
ଆଜ୍ଞା।
ମୁଁ ଢେଙ୍କାନାଳରୁ।
ଆଜ୍ଞା।
ମୁଁ ମୟୂରଭଞ୍ଜ କଥା
ନା ଆଜ୍ଞା ମାନେ କାଳେ ଆପଣଙ୍କ ଆଡେ ବି ସେଇ ଆଦିବାସୀ ଲୋକ ଥିବେ। କାଳେ ଏମିତି ପାଳନ କରଥିବ ସେଥିପାଇ କହିଲି।
ନା ନା ଯା ମୁଁ ଜାଣିନି କିନ୍ତୁ ତାଙ୍କ ଆମର ମାନେ ଡିସ ଦୂରତା ଆ ଛେନା। ତ ମୁଁ ଯାଇଚି ଥରେ, ମାନେ ଏମତି ଦିଚାରିଥର ଖଣ୍ଡେ ଯାଇଚି, ସଆଡେ ମୁଁ ତାଙ୍କ ଗାଁରେ ମୁଁ ଜାଣିିନି ବେଶୀ।
ଛୋଟବେଲୁ ଦି ଚାରିଥ ଯାଇଛନ୍ତି ଆପଣ? ଏ ଛୋଟବେଳୁ ଦି ଚାରିଥର ଯାଇଛନ୍ତି ଆପଣ?
ଛୋଟବେଳ ତ ଯାଇଥିବି, କିନ୍ତୁ ଏଇ ଭିତରେ ମୁଁ ଜାଣିବା ଚାର ପାଞ୍ଚ ତର ଖଣ୍ଡେ ଯାଇ ଖାସକ ଆମ ସେ ବିଲ ମାନେ ବିଲ ଦେଖେଇବା ପାଇଁ ନିଅନ୍ତି ମଝିରେ ମଝିରେ।
ଏ ଯେହେତୁ ମୁଁ ଯାଇଥିଲି ମୁଁ, ମୁଁ ଯେହେତୁ ଯାଇି ସେମାନେ ସିଆଡେ ଜଣେ ଭାଇଙ୍କ ସହ ଯାଇଥିଲେ ଆମ ଗାଁରୁ। ତାଙ୍କର କଣ ବନ୍ଧୁବାନ୍ଧବ ଥିଲେ ଆମେ ସେଇଠି ରହିଲୁ ଦି ଦିନ ରହିଲୁ। ତାଙ୍କ ଆଡେ ଯୋଉ ଖେଳ ପଡିଆ ଆମଡ ଯେମିତି ମାନେ ଖେଳନ୍ତି ଯୋଉ ପଡିଆ କିଛିିନ ଯେତିକି ସବୁ ବାହାରେ ଅଛନ୍ତି ଲୋକ କି ନା ଗାଁ ରେ ସବୁ ଘରୁ ଛାଡିକି ସେ ଖେଳ ପଡିଆକୁ ଯିବେ। ଖେଳ ପଡିଆକୁ ଯାଇକି ତାର କଣ ଭୋଜିଆ ତ ହୁଏ। କଣ ଏ ଯୋଉ ପିଠା ମାଂସ କେବେ ଖାଇଛନ୍ତି?
ନା।
ସେଟା କଣ ପିଠା ମାଂସ କେମିତି ହୁଏ, ମୁଁ ବି ଖାଇନି, ବ ଯେମିତି ତା ଦେଖିଲି। ପିଠା ମାଂସ କରି ତାଙ୍କ ଆଡେ ସେଇଟା ଆ ଭଲ କାଳେ ଆମର ଯେମିତି ମାଂସ ଟା ଟିକେ ପସନ୍ଦ କରନ୍ତି। ତାଙ୍କ ଆଡେ ସେଇଟା ଟିକେ ଭଲ ଲାଗେ ତାଙ୍କୁ, ସେ ପରା ବାଜା
ଯୋଉ ଅଞ୍ଚଳରେ ଯୋଉ ଖାଦ୍ୟ ଫେମସ ଥିବ ମାନେ ତାଙ୍କୁ ଯୋଟା ଭଲ ଲାଗୁଥିବ। ତାଙ୍କର ସେଇ ହିସାବରେ କରିଥିବେ ଆଉ।
ଆଜ୍ଞା, ତାପରେ ତାପରେ ଚୁଲି ବଡ ବଡ ଚୁଲି ବସେଇକି ପୁରା।
ମାନେ ତାଙ୍କ ବଂଶଧର ଲୋକ ଖାଇବାକୁ ତାଙ୍କ ବଂ ର ଲୋକ ଖାଇବାକୁ ବୋଧେ ସେ କରି
ହଁ ଯେତିି ସବୁ ଗାଁ ଲୋକ ଯେତିକି ସବୁ ସେଥି ଯୋଉ ମିଶିକି ଖାଆନ୍ତି।
ମାନେ ଗାଁ ଲୋକ ଖାଆନ୍ତି ନା ତାଙ୍କ ମାନେ ତାଙ୍କ ନିଜ ବଂଶ ଲୋକ ହିଁ ଖାଉଥିବେ ବିରୋଧି ପାଇଁ।
ଏ ଗାଁ ଲୋକ ପୁରା ତୋର ଯେଟିକି ମାନେ ଆମର ଯେମିତି ଭାଇ ଯେମିତି ରାଗରୁସା ଟିକେ ଅଛି। ତାଙ୍କ ଆଡେ ପୁରା ଆ ମାନେ ଗାଁ ଲୋକ ଯେତିକି ପୁରା ଭାଇ।
ଆଛା କିନ୍ତୁ ଆମର ତାଙ୍କର ମକର ହେଇଥିବ କିନ୍ତୁ ଆମର ହେଲା ଦୀପାବଳି। ମାନେ ଆମ ଓଡିଆ ପର୍ବ ଦୀପାବଳି ନା। ହଁ ଦୀପାବଳି ଯିଏ ଯୋଉଠି ଥାଉ ନା କାହିଁକି ଦୀପାବଳି ଆସିକି ପୂର୍ବ ହଁ କିନ୍ତୁ ଦୀପାବଳି ଯିଏ ଯୋଉଠି ଥାଉ ନା କାହିଁକି ମାନେ ଦୀ ଦୀପାବଳୀ ଆସିଙ୍କି ପୂର୍ବ ପୁରୁଷଙ୍କୁ ଖାସ କରି ପୁଅ ପିଲା ମାନଙ୍କ କଥା କହୁଛି ସେ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କରନ୍ତି ଯ
ଦୀପାବଳି ଆପଣ ଆଡେ କେମତି କଣ ମନାନ୍ତି ଟିକେ କହି ପାରିବେ?
ମୁଁ ତ ବେଶୀ କା ବେଶୀ ଜାଣିନି ତଥାପି କହୁଛି। ତ ଦୀପାବଳି ଯୋଉ କାଉଁରିଆ। ହଁ ଯୋଉ କାଉାଉଁରିଆ ନୁହଁ ସେ କାଉଁରିଆରେ।
ଯୋଉ ଖାଡି ଧରିିକି ଯାଆନ୍ତି।
କାଉଁରିଆ ଯୋଉ କୁହନ୍ତି ଗଙ୍ଗା ହଁ କୁହନ୍ତି ଖାଇସାରିକି।
ଆ ଗଙ୍ଗା ନେଏ କଣ ଗୋଟେ ଯମୁନା ନେଏ ଏମିତିକା କଣ ଗୋଟେ ଗୀତ ଟେ ଅଛି।
ହଁ ହଁ ଆମ ଆଡେ କଣ ଆମ ଆଡେ ସେମାନେ ସନ୍ଧ୍ୟାବେଳୁ ସନ୍ଧ୍ୟାରେ ମାନେ ରୋଷେଇ ମାନେ ତାଙ୍କୁ ଯାହା ଦବାକୁ ଦେଇକି ସେ ବା ପାଟେଇବେ ତତେ ଯଥା ହଉଛି କାକରା ହଉ କି ହଉଛି ଖିରି।
ସବୁ ଘରେ ପିଠାପଣା ହେଇଥିବ।
ହଁ ହଁ ଆପଣ ମାନେ ଯାହା ଦେବେ ମୁଁ ସେଇଟା ଅଇଁଠା କିଏ କରିବେନି। ହଁ ହଁ ମାନେ ଅଇଁଠା କରିବନି ମାନେ ଖାଇବେନି କିଏ। ହଁ ହଁ ଶୁଣନ୍ତୁ ଶୁଣନ୍ତୁ ମାନେ ସେଇଟା ଆମେ ଅଇଁଠା ହେଇପାରିବନି କି ଖାଇବେନି କି ଚାଖିବେନି ନାହିଁ। ଚାକିବିନି ବି ମାନେ ସେଇଟା କରିବାକୁ ହେଲେ ମାନେ ଭ ମାନେ ଆଉଥରେ ଗାଧେଇକି ଗାଧେଇିକି ମାନେ ସ ମାନେ ଆଉ ଥରେ ମାନେ ଡ୍ରେସ୍ ମାନେ ଡ୍ରେସ ହଉ ବା ଲୁଗା ହଉ ମାନେ ପିନ୍ଧିକି ସେଟା କରିବ ତାପରେ କରିସାରିବେ ତାକୁ ଇସାଣରେ ନେଇକି ରଖିବ। ତାପରେ ସନ୍ଧ୍ୟା ସା ମାନେ ସନ୍ଧ୍ୟା ଆପଣ ଯେତେବେଳୁ ଡାକିିବେ କି?
ଆଜ୍ଞା ଯୋଉ ପୂଜା ଟା ଏ ସେଠି ଯିଏ ବଡ ସିଏ ବସନ୍ତି ପା କାଳେ?
ହଁ ହଁ ହଁ ବଡ ବୋଲି ବଡ ବୋଲି ଏମିତି ସେମିତି ବଡ ନୁହଁ ମା ହଁ ମାନେ ବଡ ପୁଅ ବଡ ପୁଅ ବସନ୍ତି ନହେଲେ ବଡ ବୋହୂ ବି ବସନ୍ତି।
ମାନଟା କଣ ପାଇଁ ମାନେ ଯିଏ ମରି ଯାଇଥାନ୍ତି ତାକୁ ଡାକନ୍ତି ବୋଧେ।
ଆମ ପୂର୍ବ ପୁରୁଷଙ୍କୁ ମନ ହଂ ଆସିପାରେ। ଥାନ୍ତି।
ଯେତ ତାପରେ ଘରେ ଏକୁଟିଆ ଦେଇ କବାଟ କଣ ଦେଇ ଦିଅନ୍ତି।
କବାଟ କଣ ନା ଆମର ଯୋଉ। ଆମର ଇ ଆମର କେମିତି ହୁଏ ନା ମାନେ ରୋଷେଇ କରନ୍ତି ନା ମାନେ ଯାହା ଭୋଗ ଲଗେଇବାରେ ଥିବ ସେଇରା କର ଭୋଗ ଲଗାନ୍ତି ମାନେ ମାନେ ସେଟା ଅଇଁଠା କରିବେନି। ମୁଁ କହିଲି ପା କାକରା ହୁଏ। କାକରା ହୁଏ ଆମ କଥା ମୁଁ କହୁଛି ଆଉ କାହା କଥା ମୁଁ ଜାଣିନି। କିନ୍ତୁ ଆମର କାକରା ହୁଏ ଆଉ କ୍ଷୀରି ଡାଲମା। ସୁଜି ପିଠା ପରେ କାକରାପ। ସୁଜି ପିଠା ବୋଲି କାକରା ତ ଆପଣଙ୍କ ଆଡେ?
ଆମଆଡେ କୁହନ୍ତି କାକାରା କୁହନ୍ତି ମୁଁ କିନ୍ତୁ ଜାଣିନି ବୋଧେ।
ହଁ ହଁ ଆମଆଡେ କାକର ହିଁ କୁହନ୍ତି। ତ ସେଇଟା କରନ୍ତି ସେଇଟା କରିକି ତାଙ୍କୁ ମାନେ ଇସାଣ ରଖ ମାନେ ଇଶାଣ ଘରେ ହିଁ ରଖିବୁ ତାପରେ ଯେ ବଡ ଲୋକ ମାନେ ଆ ମାନେ ଆପଣଙ୍କ ଘର ଯ ମାନେ ବଡ ମୁରବି ଥିବେ। ନା ବଡ ପୁଅ ପୁଅ ହିଁ ନେବେ ବିଛଣା ରୁ ଗୋଟେ ଯୋଉ କାଉଁରିଆ କାଠି ସେ କାଉଁରିରେକି ମାନେ ଭୋଗ ଗେଞ୍ଜନ୍ତି ଫାଷ୍ଟ ଯେମିତି ପଞ୍ଚାମୃତ ନଡିଆ କଦଳୀ ସେଉ ହେରିକା ମାନେ କାଟି କୁଟାକି ଛେନା ଦହି ହେରିଆ ପକେଇକି ଗୋଟେ ପଞ୍ଚାମୃତ କରିବ ସେ ପଞ୍ଚାମୃତ ଗୋଟେ କଦଳୀ ପତ୍ରରେ ମାନେ ସେଠି ଗେଞ୍ଜିବେ ମାନେ ସେଠି ଭୋଗ ଦିଆଯିବ। ହ୍ୟାଲୋ।